ହ୍ୟାଲୋ।
ହଁ, ଏଥର କଟି ଯାଉଥିଲା, ପୁରା ଫୋନ୍ ଟା।
ଦେଇଦେବ, ମୋର ଆସିଲା କେତେ ଗୁଡେ ଲେଖିବାକୁ ସେଥିରେ
ଓ ଅ ହଁ, ହଁ, ହଁ ପରେ, ଏଣ୍ଡିଙ୍ଗ୍ ହେଇଗଲେ ବି ଲେଖିବା ପାଇଁ ପଡେ ପ, ଲେ ଆସିବ। ହୁଁ, କଣ କରୁଚ?
ଏବେ ଖାଇକି ଏବେ ଆସିଲି।
ଅ, ମତେ ନିଦ ଜୋରେ ଲାଗୁଥିଲା ତ ମୁଁ ଏଥିପାଇଁ କହିଲି କଲ୍ କରଦେ।
ମୁଁ, ଆଉ ର କାମଗୁଡା କରୁଥିଲି ତ।
ଆଛା।
ମୁଁ କାଲି-ଇ କରିଥିଲି। କାଲି ଯୋଉଗୁଡା କରିଥିଲି, ସେଥିରୁ ଚାରିଟା କଟି ଯାଇଥିଲା ତ
ବୁଝବେନି
ମୁଁ କହିଲି କାଲି ଯୋଉ କରିଥିଲି କୋଡିଏଟା
କଣ?
ଯୋଉ ଅନୁବାଦ
ଆଛା, କାଲି?
ହାଲୋ, ହୁଁ
ଉଁ ହୁଁ।
ସେ ସେଇଟା କଟି ଯାଇଥିଲା ଯଉ, ତାକୁ ଆଉଥରେ ଠିକ୍ କରୁଥିଲି।
ନୁଣ ଖାଇବା କଣ?
ଖାଇବା ଆଜି ଭାତ, ଅଣ୍ଡା ଝୋଳ
ଆଉ ଆମ୍ବ
ହାଲୋ।
ହଁ ଅଁ।
କଣ ଖାଇବା?
ମୁଁ କଇଲି ଭାତ, ଅଣ୍ଡା ଝୋଳ ଆଉ ଆମ୍ବ।
ଆଛା, ଆଛା, ହଁଅଁ।
ଆଉ ତମର?
ମୁଁ ତ ଇନବେଳେ ଖାଇଥିଲି, ଆଉ ସନ୍ଧ୍ୟାଏଳେ ପାମ୍ପଡ଼ ବସିକି ଖାଇଥିଲି। ଆଉ କିଛି ଖାଇନି ଆଉ, ଏବେ ବସି କଁ ଖାଇଦେବି ଆଉ।
ରାତିରେ ଖାଅନି କି?
ଖାଏ ରୁଟି ଭଜା, ଖୁମ୍ବ ଆଳୁ ମସଲା।
ଯା ହଉ। ମେଣ୍ଟେନ୍ କରୁଚ ତାହେଲେ ଆଉ।
ନାଁ ମ। ଏଇଠି ଆମର ଆସ୍ ବନେଇଲାଠୁ ଟିକେ କଷ୍ଟ ନା, ସେଥିପାଇଁ। ଆ ଯୋଉ ଆମର ଏଠି ହଷ୍ଟେଲ ପାଖେରେ ଦଶ ଟଙ୍କାରୁ ଆଉ ଚାଟା ରୁଟି ଦଉଚନ୍ତି ନାଆଁ, ଚାଟା ତିନିଟା ଏମିତି ହେଲା। ଉଁ ଉଁ ଯୋଉ ଗ୍ୟାସ ବଢିଲା ଦିନଠୁ ଅ ଉଁ ଉଁ ଆ ଦଶ ଟଙ୍କାରେ ତିନିଟା ଦଉଛନ୍ତି।
ଆ ଆ ଆ ତମ ଆଣିକି, ଆଣୁଚି ହାରି, ଆଉ ରୁମ୍ ରେ ଭଜା କରିକି ଖାଇଦଉଚି ଆଉ।
ଯୋଉ କିଣା ରୁଟି ଦଉନାହାନ୍ତି
ଶୁଭୁନି?
ଯୋଉ ଯୋଉ କିଣା ରୁଟି ଦଉଚନ୍ତି
ହଁ ଅଁ ବିକ୍ରି ହଉଚି ଏଇଠି ତ, ଅ ଅ ହଷ୍ଟେଲ ତଳୁ ଆଣିକି ଖାଇ ଦଉଚି ଆଉ।
ମୁଁ ସେଗୁଡା ଖାଇଲେ ମୋ ପେଟ ପୁୁରୁନି।
ଏହେଁ ହେଁ ହେଁ ହେଁ ହେ ହେ ହଁ ପୁରା କୁନି କୁନି।
ମୁଁ ଖାଇଯିବି ପାଖା ପାଖି ଦଶ୍ ପନ୍ଦର ଟା ଖାଇଦେବି, ମତେ ଜଣା ବି ପଡିବନି।
ଦଶ୍ ପନ୍ଦରଟା ତ ହବନି? ମୁଁ ତ ତିନ୍ ଟା ଖାଉଚି।
ହେଇପା, ତାହେଲେ ତମୁକୁ ଏତେ କାହିଁକି ଉଁ ସବ୍ ସିଷ୍ଟମ୍ ଖରାପ ଅଛି।
ଶୁଣିପାରିନି।
ମୁଁ କଇଲି ତମେ ଖାଇପାରୁନ ତାହେଲେ।
ଏ ହେଁ ନାଇଁ ଆଉ ଗୋଟେ କଣ କହିଥିଲ।
ଉହୁଁ ଉଁହୁ ସେଟା ପରେ କହିବି।
ନାଇଁ ମୁଁ ମୁ ଯୋଉ ମୁଁ ଟିକେ ବହୁତ ପତଳା ତ ସେଥିପାଇଁ ଆଉ। ଆଉ ଖାଇବା ବି ମତେ ଟିକେ ତା ମାନେ ମୁଁ ଅନ ହେଲଦି ଖାଇବା ହିଁ ସବୁ ଖାଏ। ହେଁ
ହ
ହେଲଦି ଖାଇବା କିଛି
ଅ ସେଗୁଡା ଖାଇଲେ ଲାଭ କଣ?
ଏଁ
ସେଗୁଡା ଖାଇଲେ ଲାଭ କଣ?
ତା ମାନେ
ସେଗୁଡା ଖାଇଲେ ଲାଭ କଣ?
ଆଚ୍ଛା ଯେ ସତ କଥା, ସେଗୁଡା ଖାଇଲେ ବି ଲାଭ ନାଇଁ। ଲେ ତାମିିଲନାଡୁ ଚ
ତାହେଲେ ପାଟିକି ସ୍ୱାଦ ଲାଗେ।
ହଁ ଅଁ ହୁଁ ସେଗୁଡାକତ
ଆଉ
ଖାଇକି ଏଇଆ ଆ ମାନେ ଉ ମାନେ କଣ କରିବି? ବାହାର ଜିନିଷ ଖାଇକି ହି ଆମେ ମୁଁ ଦେଇକରି ପତ୍ର ଟା ବହୁତ ପତରା ହେଲା ବାହାର ଜିନିଷ ଖାଇକି ପୁରା ଆମେ ହ ଷ୍ଟେଲ ରହିଲେ ଆଉ କଣ କରା ହବ? ସେଇଆ ହିଁ ହବ।
ତଥାପି ଯୋଉ ଓଜନ କେତେ ଅଛି?
ମୋର ଫର୍ଟି ଫାଇପ।
ଭାଇ ବହୁତ କମ ତାହେଲେ, ବଦୁବାନେ
ତାର କେତେ କି?
ଫିପଟି।
କେତେ?
ଟି
କେତେ?
ଅଶୀ ଅଶୀ କେଜିି।
ଶୁବୁନି
ଠିକେଜି
ହ୍ୟାଲୋ।
ତା ହେଲେ ଅଶୀ କେଜି।
ହଁ ଅଶୀ। ଅଶୀ ହୁଁ ହୁଁ ହୁଁ ଅଶୀ
ହଁ।
ଏତେ ତାର ମୋଟ ଟା କି?
ନାଇଁ ମତେ ବି ନୁହଁ।
ମାନେ ବଏଜ ମାନଙ୍କର ଅ ଠିକ୍ ମାନେ ସେଭେଣ୍ଟି ଠିକ୍ ଅଛି।
ତମ ଉଚ୍ଚତା କେତେ କି?
ହାଇଟ୍ ହାଇଟ୍ ମୋର ପାଞ୍ଚ ଫୁଟୁ ଦଶ ଇଞ୍ଚ୍।
ହାଏ।
ପାଞ୍ଚ ଫୁଟ୍ ଦଶ ଇଞ୍ଚ୍।
ଓହୋ ଫାଇଭ୍ ଟେନ୍ ନା।
ହଁ!
ହୁଁ ହାଁ
ତ ତ ସେଇ ହିସାବରେ ଓଜନଟା ବି ହେଇଯାଇଚି ଆଉ।
ହଁ ହୁଁ ଯୋଉ ତମେ ଆ ଟେନସନ୍ ନଉନଥିବ ମୁଁ ଟେନସନ୍ ନଉଚି।
ଟେନସନ୍ ନେଇକି ବା କଣ କରିପାରିବି ମତେ କହୁନ।
ମାନେ ମୋ ଆଗରୁ ଟେନସନ ଗୋଟେ ମାନେ ୱାନ୍ ପର୍ସଣ୍ଟର ନେନି ହେଲା। ଏବେ ମାନେ ମାନେ ବର୍ଷେଇ ଆଣି କଣ ଟେନସନ ନଉଚି। ଏ ବସିବୁ ଦି ବସ ଭଳି ଟେନସନ୍ ଭା ହଉଚି।
ମୁଁ ଯଦି ଚିନ୍ତା କରି କଣଟା କରିପାରିବି ତ ଛାଡି ଦିଅ ତାକୁ ତାକୁ ବୋଝ ଭଳିଆ ମୁଣ୍ଡ ମୁଣ୍ଡେଇବା ଅପକ୍ଷା ଛାଡିଦବାଟା ଭଲ।
ହୁଁ ସେଇ କଥା ବା ସେ ଚିନ୍ତା କଲେଣିି ତା ଆଉଚି।
ଯୋଉ ଉପରେ ତ ମୁଣ୍ଡରେ ଚିନ୍ତାରହେ ତମେ କିଛି କରିପାରୁନ ଦେହରେ ଲାଗିବନି। କିଛି ନାହିଁ କୌଣସି କାମ କରିବାକୁ ଭଲ ଲାଗିବନି।
ହଁ ବା ସେଇଟା କଥା। ମାନେ ଟେନ୍ ମାନେ ଟେନସନ୍ କଣ କି ସେଇ ଜବ୍ ଟେନସନ୍ ଆଉ କିଛି ନୁଁ। ଚିନ୍ତା କରୁଚି ବୋଲି ଏମିତି ହଁ।
ଟେନସନ କହୁଚ ମୁଁ ଏଇ ଦଶ ବାର ଦିନ ଭିତରେ ମୋର ସରିବାକୁ ଯାଉଛି।
ଓହୋ ଚିନ୍ତା। କାମ। ହ୍ୟାଲୋ।
ହୁଁ!
କାମ ଛାଡିବ ନା କଣ କହୁଛ?
ହଁ ଏ ବହୁତ୍ ଚାପ ପକଉଛନ୍ତି।
ହଁ ବା ସେୟା।
ମତେ ଫାଷ୍ଟରୁ କହିଥିଲେ ଯେ କେବଳ ଅଫିସରେ ମାନେ ଯାହା ଆମର ସବଡିଭିଜନ ହେଡ୍ ଯାହା କହିଥିଲେ।
ହଁ!
କିନ୍ତୁ ଏବେ ସେ ଡିଭିଜନର ଚାପ ପକଉଛନ୍ତି ଫିଲ୍ଡ ୱାର୍କ।
ଆଚ୍ଛା ଏମିତି ହେଲେ ବିରକ୍ତ।
ମାନେ ଜାଣି ଶୁଣିକି ହଇରାଣ କରିବା ପାଇଁ ତ ଆଉ କିଛି ମାନେ ଅନ୍ୟ କୌଣସି ପ୍ରକାର ଏ ନାହିଁ କେବଳ ହଇରାଣ କରିବା ପାଇଁ।
ହଁ ବା ଆମର ଇ ତ ମୁଣ୍ଡ ଖରାପ କରୁଛନ୍ତି। ମାନେ କହିବା କଥା ନୁହେଁ। କାମ କୁ କାମ
ମତେ ଏବେ କାଲି ସଖାଳୁ ଯେ ପାଖାପାଖି ସତୁରି ଅଶୀ କିଲୋମିଟର ରନିଂ କରିବାକୁ ପଡିବ।
ହୁଁ। କଣ କହିଲ?
ମୁଁ କହିଲି ମତେ ଏବେ କାଲି ସକାଳୁ କାଲିଠୁ
ହଁ।
ମାନେ ବାଇକ ରେ ସତୁରି ଅଶୀ କିଲୋମିଟର ରନିଂ କରିବାକୁ ପଡିବ।
କାହିଁକି? କାହିଁକି?
ଦେଇଛନ୍ତି ବା ନୂଆ ସର୍ଭେ କାମ।
କାହିଁକି?
ସର୍ଭେ ଆମର ହବ ନୂଆ ଯେ ସେଇଥିଲାଗି।
କାହିଁକି?
ସର୍ଭେ ହବ ଆମର।
ଅ ହଁ।
ଯୋଉ ଆମର ହଁ ବାରିପଟେ ଅଛି।
ବାରିପଟେ ଠିଆ ହୋଇ କଥା ହଉଛ?
ହଁ। ବାରିପଟେ ମାନେ ଜଙ୍ଗଲ କହିବ ହେଲା। ବାରିପଟ ମାନେ ଜଙ୍ଗଲ।
ଓହୋ ମାନେ ସେଠି କିଛି ପଶୁ ପକ୍ଷୀ ଆସୁନାହାନ୍ତି?
ପଶୁ ପକ୍ଷୀ ବେଲେ କୋଉ ପଶୁ ପକ୍ଷୀ ଆଉ ଏଇ ବେଙ୍ଗ ସାପ ଏଇଭଳିଆ
ଏଗୁଡା କଥା କୁହନି ମାନେ ପଶୁ
ଆଉ ପଶୁ ମାନେ କଣ ବାର୍ହା ଆସିବେ।
ହାଁ।
ବାରହା।
ବାରାଆ ତାକୁ ଖାଇଦିଅ।
ତାକୁ ଖାଆନ୍ତି ତ ତାକୁ ଖାଆନ୍ତି।
ଖାଆନ୍ତି ଯେ ମୁଁ କିନ୍ତୁ ସେଗୁଡା ଖାଏନି।
ତାକୁ ଖାଆନ୍ତି ମାନେ ଲୁଚେଇକି ଖାଇଦିଅନ୍ତି।
ନାଇ ମୁଁ କିନ୍ତୁ ସେଗୁଡା ଖାଏନି ତାକୁ ଦେଖିଲେ ମତେ ଅ
ହଁ ହୁଁ ହୁଁ ତାହେଲେ ତମେ ଜଙ୍ଗ ଜଙ୍ଗଲି ଜିନିଷ କିଛି ବି ଖାଅନି?
ନାଇଁ ଅନ୍ୟ ଇଏ ଖାଏ କିନ୍ତୁ ଏଗୁଡା ନୁହଁ।
ଏଇ ଏଇ ଯୋଉ ବାରା ଯୋଉଟା କୋଟରା ସେଇଟା ନୁହେଁ କି?
ହଁ।
ହନ୍ତୁ ତା ତାକୁ ତ ଖାଆନ୍ତି।
ହଁ ଯେ ସେଗୁଡା ମତେ ଘୁଷୁରୀ ଭଳିଆ ଲାଗନ୍ତି ଦେଖିଲେ। ମାନେ ଘୁଷୁରରେ ୱାଲ୍ଡ ୱାଲ୍ଡ ଭରସନ୍।
ହଁ ହୁଁଁ।
ବହୁତ ଇଏ ତାକୁ ଦେଖିବାକୁ ବହୁତ ଖରାପ ଲାଗିଥିଲା।
ଏଁ ହଁ।
ଆଉ ତମେ କେବେ ଖାଇଛ ନା ନାଇଁ?
ନା ମୁଁ ସେତେବେଳେ ଯାହେଲେ ଦିନ ବେଳେ ଖାଇଥିଲି ତାପରେ ସନ୍ଧ୍ୟା ବେଳେ ପାମ୍ପଡ଼ ଏମିତି ଇପି ଖାଇଥିଲି ଆଉ ପାମ୍ପଡ ତ ତାପରେ ବସି ଖାଇଥିଲି ଆଉ କିଛି ଖାଇନି। ଆଉ ମତେ ତ ଭୋକ ବି ହେଲାଣି ଆଉ ଖାଇକି ଶୋଇବା ଏକାଥରେ ଆଉ।
ଆଜ୍ଞା ହଁ।
ହୁଁ।
ଆଉ ହଉ ହଉ ମୁଁ ରଖୁଛି ତାହେଲେ?
ହଁ ହଁ। ହୁଁ। ହୁଁ।